ହଁ।
ଜାଣିପାରିଲ କଉଠି?
ହଁ ହଁ।
ପାଖେରେ ମ।
ମୁଁ ଏଇଟା ଶୁଣି। ବେ।
ହୁଁ।
ତମେ। ସରି। ଏଠିକି ତମର ନିଜର। ହଲି
ହଁ।
ଅଛନ୍ତି କିଏ ଏଇଠି।
ହୁଁ ନାନୀ ଘର ନାନୀ ଝିଅ ଘର ଭାଇ ଜଣେ ବି ଅଛନ୍ତି।
କୋଉ ପଟେ ତାଙ୍କ ଘରକି।
ଏଇପଟେ। ଭାଇ ଜଣେ ରହୁଛନ୍ତି କୱଟର ରେ।
ଓ ହୋ।
ହୁଁ ହୁଁ। ହୁଁ ବହୁତ ଥର ଯାଇଥିଲି। ପୁରା ପାଖାପାଖି ତାହଲେ ଘର ଗୁରା ଏଇଟା ଏଠି ଆଉ। ମୁଁ ଏବେ ରଜକୁ ଯାଇଥିଲି ସେଇ ଯୋଉ ଆଗକୁ ଆଳୁ
ହ ସେଇଠି ତ ମସ୍ତ ହୁଏ।
ହୁଁ। ଆମର ଏଠି ହୁଏ ଆଦିରେ। ମୁଁ ବହୁତ ଥର ଯାଇଛି ରାତିରେ ଆଇଛି ବି ଦିନରେ ବି ଆଇଚି।
ଆଉ ତମର କଣ ଚାଷ ବାସ କରିସାରିଲେଣି?
ହୁଁ ହୁଁ ହୁଁ। ନାଇଁ ଏବେ ଚାଷ ତ ହେଇଛି ଆଉ। ଚପଣି ମସ୍ତ। ତମର ତ ସେପଟୁ ସରିବଣି ଆଉ। ଗୋଟେ ଆଗ ହୁଏ ଆଉ।
ସରିଲାଣି।
ଆମର ତ ହେଇନି ୟା ପରେପରେ ହବ, ରଥଯାତ୍ରା ପରେପରେ ବୋଧେ
ହୁଁ।
ଏଇୋଉ ନ ଏପଟେ ବାର ମାସୀ ଚାଷ ହ‌ଉଚି।
ହଁ ଯିଏ କରୁଛନ୍ତି କରିବା କଥା।
ହୁଁ ହୁଁ ଏ ବାବାଙ୍କ ସାହାଯ୍ୟ କରୁଛ ନା ଖାଲି ଖାଇ ଘରେ ଵସିଚ?
ହଁ ଏଇନ ପଢୁଛୁ ତ। ଏବେ ଟିକେ।
ଯାଇକି ତାହେଲେ ବାବାଙ୍କୁ ସାହାଯ୍ୟ କରିଵ ନା ଆଉ
ହଁ ଏ ଯୋଉ କଣ ଚାଷରେ ହଁ ଚାଷରେ କରୁଚୁ ନା
ହୁଁ ହୁ। ହଁ।
ଚାଷରେ ସାହାଯ୍ୟ କରୁଥିବେ। ଯେତେବେଳେ ଯାହା କାମ ହଉଚି
କିଏ କଣ ରେ ଲେଖିଦିଅ।
ତୁମ କରର ନାହିଁ।
ହଁ।
ତମେ କରନା ନାହିଁ? କଣ କଣ ସାହାଯ୍ୟ କର?
ଏମିତି ଏଠୁ ଟ୍ରାକ୍ଟରରେ ନଙ୍ଗଳ ଧରିବାରେ ଏଠୁ ଧରି ଧାନ ରୁଆ ଧାନ ସାର ପକା ଏଇ ତ ସବୁ ଏ ଜେଟ୍। ସବୁ ଶିଖିଛି।
ସବୁ, ଟ୍ରାକ୍ଟର ବି ଚଲେଇଦଉଛ। ଓ ହୋ।
ହାଲୋ।
ହଁ। ଧାନ କଟା।
ଟ୍ରାକ୍ଟଟର ଚଲା ଶିଖିଛି।
ଆଉ ଧାନ କଟା।
ହୁଁ।
ହୁଁ ହୁଁ।
ଚେନ ସିକିଛି ମେସିିନ୍ ଟା ସିକିନି। ହୁଁ। ଦଉନୁ ମୁଁ କଥାହେବି ଦେ ହଁ।
ଆମର ବି ତ ହେନତି।
ଶିକି ଶିଖିଛ ନା ନାହିଁ।
ହଁ ଟାକ କ୍ଟର ବାକ୍ଟର ଶିଖିନି।
ଆ
ନା ନା ଟ୍ରାକ୍ଟର ବାଲା ସେ ଆସିକି ହଳ କରେ।
ନାଇଁ ଆମର ଟ୍ରାକ୍ଟର ବାଲା ଖା କି ହଳ ଘର ଯେତେବେଳେ ନଥାଏ, ଆମ ଘର ପାଖରେ ଜଣଙ୍କର ଅଛି ତାଙ୍କର ଧରି ମୁଁ ପଳାଏ ଚାଷ କରିବାକୁ।
ଓହୋ ଭଲ ନିଜେ ଶିଖିଥିବ ଗୋଟେ ଆଉ ନା।
ହୁଁ ହଁ ସବୁୁରା ଶିଖିଛି ବସ୍ ବି ଚଲାଉଛି ଟ୍ରକ ବି ଚଲଉ
କି ଏଇସବୁ ଆଉ।
ହେଲା।
ହୁଁ। ଯେତେବେଳେ ଫ୍ରି ରହିବ ମତେ କଲ୍ କରିବ।
ହଁ।
ମ ସେ ପୁର ଯା ତାପରେ ମୁଁ ତମକୁ କଲ୍ କରିବି ଆଉ।
ତମର କେତେଟା ଭଳିଆ ହେଲାଣି।
ଏଇଟାକୁ ମିଶେଇ ଜମା ଶା ଏଇଟା ମିଶେଇ ଆଠ ଟା ହବ।
ଓ ହୋ।
ଏବେ ନୁହଁ ମୋ ସାଙ୍ଗ ଗୋଟେ ଦେଲା ତ।
ହୁଁ ହୁଁ।
ପରେ କାଲି ତ ପହରିନ ଲ ଇଏ ହେଲା କାଲି କାଲି ଠୁ ସ୍ଟାଟ। କମ୍ଳିଟ ଷ୍ଟାଟ ହେଲା।
ମୋର ସରିଲାଣି।
ସରିଲାଣି ବୋଲି
ସବୁ ସରିଲାଣି ଏଇ ଯୋଉ ଯେତିକିଟା କଥା ହବା ପାଇଁ ଦଉଛି।
କେତେଟା ଦଉଚି?
ତିରିଶି ଟା।
ଟୋଟାଲେ।
ହଁ।
ପଚାଶ ଟା ବା?
ନାଇଁ ନାଇଁ ତିରିଶି ଟା।
ହୁଁ ତାପରେ
ତାପରେ ସେ ଅଲଗା କଣ ଟାସ୍କ ଦେବେ ଯେ ଦେଇନାହାନ୍ତି ଆଉ।
ହୁଁ ହୁଁ। ତମେ କେମି ପାଇଲ ଗେମ୍।
ଏଟା ଦେଲେ ଜଣେ ମତେ କହିଲେ ଏଇଟାରେ କର ଏମିତି ପଇସା ଫ
ହୁଁ ହୁଁ। ଭଲ ଗେମ୍ ଟା।
ହଁ।
ମୁଁ କହିଲି କଥା ହେଲେ ଟାଇମ୍ ପାସ୍ ହେଇଯିବ।
ହଁ ପରା ହୁଁ।
ହ୍ୟାଲୋ ହୁଁ।
ହଁ।
ହେଲୋ କ
ହଁ ଏବେ ଭାତ ଖାଇକି ଆସିଚି।
ହୁଁ ଆଜି ଦିନଟା କେମିତି ଗଲା।
ଭଲ।
କଣ କଣ କରୁଥିଲ ଦିନରେ?
ଆମର ତ ଏଇଠି ଗୋଟେ ହେଇଛି ଗୋଟେ କେସ୍ ଯେ ମୁଣ୍ଡ ଖରାପ ହେଇଯାଇଛି ଏକାଥରେ।
ହୁଁ।
ମାନେ ସେ ତା ବାପା ଗୋଟେ ଝିଅ। ସେଟା ଆମ ସାଙ୍ଗେ ପଢ଼େ।
ହୁଁ।
ତା ବାପା କଣ କରିଛି ନା ତା ଝିଅକୁ ନେଇକି ବିକି ଦେଇଛି।
ହୁଁ।
ଆଉ।
କଉଠି?
ସେଟା ସିଏ ନେଇକି ଯାଜପୁର ଏଇପଟେ କୋଉ ପଠାଣକୁ ଦେଇ ଦେଇଥିଲା ଏଠୁ ସିଏ ନେଇକି ଯ ଝାନ୍ସିରେ ବିକି ଦେଇଥାନ୍ତେ।
ହଁ ତାପ
ସେଟା ଲାଗି ଉତ୍ତରପ୍ରଦେଶ ଯାଇକି।
ଝିଅ।
ସେ ହଁ। ତାପରେ ଏଠି ପୋଲିସ କେସ୍। ତ ସେ ଏଇ କି ସବୁ ଆଣି ଦେଲା ଘରେ ଆ
ହୁଁ ହୁଁ ମାନିବା ପଡିବ ତ ବାପାକୁ ବି।
ହଁ ପରା ମାନେ ମୁ ଭାବୁଛି କିନ୍ତୁ ମୋ ମୁଣ୍ଡ ଖରାପ ଶୁଣିକି ଆଉଥରେ। ତା ବାପା ତା ଝିଅକୁ ଦୁଇ ଲକ୍ଷ ଟଙ୍କା। ଦି ଲକ୍ଷ ଟଙ୍କା। ମାନେ ପଇସା ପାଇଁ। ଝିଅକୁ ବି।
ବେକାର କେମିତିଆ ବାପା ହେଇଥିବେ।
ହୁଁ। ଯ ଏମିତି ଲୋକଙ୍କୁ ଖାଲି ମାରିଦବା କଥା। ଛାଡ଼ିବ ପାଇଁ
ରାକ୍ଷାସ ଗୋଟେ ଗୋଟେ ଜନ୍ମ ହେଲେଣିି ଏବେ ଆଉ।
ହଁ ପରା ଗୋଟେ ଅଳ୍ପ ତଳ୍ପ କି କହିଲା ବେଳକୁ ସବୁ।
ହୁଁ।
ଆ ବହୁତ ଲୋକ ଏମିତି।
ହୁଁ।
ହେ ଏପଟୁ ମୋ ଅପାହର ଗାଁ। ପଟୁ ସେପଟୁ ସେମିତି ଗୋଟେ ହେଇଥିଲା।
ଏବେ ତ ପ୍ରାୟ ଯାଗାରେ ସେମିତି ହଉଛି।
ସେମ୍ ଜାଗା ଯୋଉ କ କହିଲି ସେଇ ହଁ ମୁଁ ଯୋଉ ଏଇନ୍ ଯୋଉ ଜାଗାରେ କହିଲି ବିକିଛିି ବୋଲି ସେ ଜାଗାରେ ନେଇକି ସେଇଠି ବିକିଥିବେ।
ହୁଁ।
ହଁ।
ଏରା ତ ସେଇଠୁ ସେଠୁ ତ ସେପଟ ଲାଇନ ସିଆଡେ ସିଆଡେ ଯାଉଛି ଆଉ।
ହଁ ସେଟା ଆଉ ଗୋଟେ ମୋ ପାର ଗାଁ ସିଆଡୁ
ହୁଁ।
ମାନେ ତତେ ଯୋଉଡା କହିଲା ଚାକିରି ଦେବି ମାନେ କାମ ଚାକିରି ଦବା ପାଇଁ କହିକି ନେଇକି ସିଆଡେ ଠକେଇିକି ନେଇକି ବିକି ଦେଇେଇଛି ଦି ଲକ୍ଷ ଟଙ୍କାରେ ସିଆଡେ ଯାହାକୁ ବିକିଥିଲା ସିଏ ଏଠୁ ଆଉ ଜଣଙ୍କୁ ପଚାଶ ହଜାରରେ ବିକି ଦେଇଛି।
ହଁ।
ତାପରେ ସେ ସେ ତୁ ଆସିକି ଆମର ଏଇଠି ଏଠୁ ଥାନାରେ କେସ୍ କଲା ଆଉ। ଜାଣିଥିବ ନିଉଜ୍ ଟା ଦେଖିଥିବ ତ ହଁ ସେ ଯୋଉ ଗାଁରୁ କହିଲା ସେଇଟା ସେଇଠି ମୋ ଅପା ଘର ଆଉ।
ହୁଁ। ହଁ ଦେଖିଛି ତମେ ବି ଯଦି ତମେ ଯୋଉ ସାରୁଆଳି ଜଙ୍ଗଲରେ।
ହଁ ହଁ ଜାଣିଛି
ହଁ ଏଇ ଯୋଉ ଏଇ କଲେଜ ତ ଏଇପଟେ
ହୁଁ ସେ ଫେରୁଥିଲା।
ହଁ ପରା ଏଇଟା କଣ ହଉଛନ୍ତି ମୁଁ ଭାବୁଛି।
ବାହାର କଲ ହାଲୋ
କଣ
ହୁଁ ସେ ବା ଥାନାରେ ବାହାରିବାର ନାହିଁ
କିଏ
ହୁଁ ସେ ଯୋଉ କଁତ ତା ନା ଟା ସିଏ ଏ ଯୋଉଟା ଆମ ସା କଁ ନା ଟା ମନେପଡୁନି ତା ମାମୁଁ ର ତାର ତିନି ଜଣ ଅଛନ୍ତି।
ହଁ ହଁ ଅଛନ୍ତି।
ହୁଁ
ଓହୋ ସେଇଟା କଣ ଡ୍ରାଇଭର ଟା ନା କଣ ନା
କଣ୍ଡକ୍ଟର୍ ଟା
ସେ କଣ ଭଲ ଭଲ ତ ଦେଲ
ହଁ ହଁ। ଏଇ ବସ ରେ ଯିବା ଆସିବାରେ ତ ହେଇଥିଲା ନା। ତାପରେ ରାତିରେ ତା ଝିଅଟା କଣ କହିଲ ଦି ଏଇ ଦି ତିନି ମାସ ତଳେ ତାର ହାଡ ଅପରେସନ ହେଇଥିଲା।
ହୁଁ
ତାଠି ସଙ୍କିନ ହେଇଛି କଣ ଆଉ କରିବ ମଣିଷ?
ଏଇଟା ଆମ ଓଡିଶାରେ ବହୁତ ହେଲାଣି।
ବହୁତ ମାନେ ବହୁତ
ଟପିଗଲାଣି ମାନେ ନମ୍ବର ୱାନରେ ଆମ ଓଡିଶା ଆସୁଛି।
ହୁଁ। ହେ ହାଣ୍ଡିଆ ପିଇକି ବସିଛି ନା ଅହ ହଉ। ହଉ ମୁଁ ତମକୁ ଆଉ ଟିକେ ପରେ ଫ୍ରି ଥିଲେ କଲ୍ କରିବି ଆଉ
ହଉ ମୋର ବି ଚାର୍ଜ ସଗଲାଣି ତ ଆଉ।
ହଉ। ରହୁଛି ହଁ।
ହଁ ହେଇଗଲାଣି କି ଦଶ?
ହୁଁ ଦଶ ହେଇଗଲାଣି।
ହଉ କାଟ।
ହଁ।